ହାଲୋ।
ହାଲୋ ହଁ ହେଲା
ହଁ ହଁ ମୋ ଆଳୁ କମାଇଁ ଯାଉନି ଆଉ। ହଁ ମୋ ଆଡୁ ଚାରଟା କମ୍ପ୍ଲିଟ ହେଇଗଲାଣିି ବୋଧେ। ହଁ।
କେଜାଣି ହେଲାନି ଉଠେ। ଏଇ ରୋଷେଇ ଆମର ଷ୍ଟାର୍ଟ ହବ ଆଉ। ରୋଷେଇ ଷ୍ଟାର୍ଟ ହବ ଏଇନେ। ଏଇ ଭାତ। ଭାତ କରିମି ମ। ହୁଁ କଣ ଡାଲମା ଆଜି କରଦେବି। ଡାଲମା କରିଦେବି ହୁଁ।
ହୁଁ ହାତ ଡାଲମା ଆଉ। ଆମର ଭାତ ଓହ୍ଲେଇଚି। ହଁ ସକାଳୁ ତ ଡାଲି କରିଥିଲି ଆଉ ନାଇଁ ମୋର ଭା ତ ହେଇଗଲାଣି ବୋଲେ ସକାଳ ଭାତ ଯୋଉଟା ଛାଣିକି ରଖିଥିଲି ତ ତାକୁ ବେଗ ନ ବସେଇଲେ ସେ ନଷ୍ଟ ହେଇଯିବ।
ହଁ ନଷ୍ଟହୋଇଯିବ ନଷ୍ଟ ହେଇ ଯିବ ବା।
ସେଥିପାଇଁ ବସେଇଦେଲି ବେଗ ଭାତ ଆଉ ଡାଲି ପୁଅ ବି ଅଛି। ଆଉ ଅଣ୍ଡା କ ଭା ଯିବି ଆଉ ଏଇହା ଆଳୁ ବାଇଗଣ ଯାହା ଭର୍ତ୍ତା କରିଦେବି ଆଉ।
ଆଳୁ ବାଇଗଣ ମିଶେଇକି।
ହଁ।
ଓ ହୋ ହଁ ହବ ହଁ ହବ।
ହୁଁ ଆଉ ତମେ କେ ଆଳୁ କେବଳ ବାଇଗଣ ଖାଲି ଏମିତି କର କି ଫୁଟାଅ?
ହଁ ହଁ।
ଓହୋ ନାଇଁଁ ମାଳ ଭାଇଣ ମିସେଇ କି କରେ।
ଆଳୁ ବାଇଗଣ ଯେ ଆଳୁ ତ ଯ ବାଇଗଣ ସିଝେଇଦବ ଆଉ ଏବେରା ଆଳୁ ସିଝେଇ ଦବ ବାଇଗଣ ଟାକୁ
ପୋଡି ଦିଏ।
ହଁ ମିଶେଇକି ଆଉ ନାଇଁ କି।
ହଁ।
ହଁ ହଁ। ଆଳୁ ଆଳୁ କୁ ବାଇଗଣ ମିସେଇକି ତାହଲେ। ଆମର ମଲ ମିଶେଇନି।
ହୁଁ। ଆଉ ଅଣ୍ଡା ଅଛି। ହଁ।
ହଁ ହଁ।
ଉମ ଆଳୁ ବାଇଗଣ ଚଟଣୀ ତ ଆଉ।
ଭଣ୍ଡା କିଣିକି ଆଣିଛ ନା ବାଡ଼ିରେ ଅଛି।
ଭଣ୍ଡା ଅଛି ଯେ ହେଇନି। ଅଣ୍ଡା ଭାଜିବି।
ଓହୋ ଅଣ୍ଡା।
ହଁ ଆଉର୍ ପୁଣି ମାଛ, ମଞ୍ଜି ଗୁରେ ତାକୁ ଭଜା ହେଇକି ଥୁଆ ହେଇଛି।
ଉମ ମାଛ ମଞ୍ଜି ମାଛ ବା ହେଇନଥିଲା ମଞ୍ଜି କୋଉଠୁ ଆସିଲା ମ।
ମାଛ ହେଇଥିଲା ପରଦିନ ଯେ ମଞ୍ଜି ମେଞ୍ଚେ ଥୁଆ ହେଇଛି ମାଛ ଦେ ଖିଆ ହେଇଛି ତା। ଦିନେ ପୁଣି ଭୋଜି ଖାଇଗଲେ ଏହାରି। ଆଉ ମଞ୍ଜି ଗୁଡା କିଏ ଖାଇବ? ଫ୍ରିଜ ଫ୍ରିଜରେ ରଖିଦେଇଥିଲି। ହଁ ତା ଛାଣିକି ରଖିଦେଇଥିଲେ।
ଛାଣିକି।
ହଁ ମାଛ ମଞ୍ଜିରେ ଏଥିରେ ବେସନ ଅଦା ରସୁଣ ଛେଚା ଆଉ ଟି କେ ଅ ସବୁ ମସଲା ମସଲି ଚିକେନ ମସଲା ଅଁ ଆଉ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ପିଆଜ
କନଫାଅର ପକେଇନଥିଲ।
ନାଇଁ ବେସନ ପକେଇ ଦଉଛି।
ହଁ ହେଇଗଲା।
ହଁ।
ଅହ ହେଇଗଲା ତାହେଲେ ହଁ। ମୁଁ କଣ କରେ ମା ମାଛ ମଞ୍ଜିକି ଏ ଯୋଉ ମସଲା କରେ, ସେଇଥିରୁ ଗୋଳେଇକି ମୁଁ ଭାଜିଦିଏଁ। ଭାଜିଦିଏଁ।
ନା।
ଏଇ ଯେତେବେଳେ ମାଛ ଆସିଲା ଅଳ୍ପ ଯାଏ ମଞ୍ଚୁତା ଆସେ ସେମିତି କରେ।
ନାଇଁ ଆମ୍ ଆଙ୍କର ଜଣେ ଚିହ୍ନା ଜଣେ ଭାଇ ଜଣଙ୍କର ବାହାଘର ହଉଥିଲା ତ।
ହଁ।
ତାଙ୍କର ମାଛ ଏଇଠି କଟା ହଉଥିଲା। ଇଏ ଉମ ନେ ସେ ମଞ୍ଜି ଦେଇଥିଲେ। କାଳେକେ ଆଉ ମେଞ୍ଚେ ଅବର।
ଓ ହୋ।
ଏତେ ମଞ୍ଜି କଣ? ହଁ ଏଗୁଡ଼ାକ ଯେତିକି ଖିଆ ଆଉ ମତେ ତ ମଞ୍ଜି ଗୁୁରା ଟିକେ ଭଲ ଲାଗେନି।
ହଁ ହଁ। ହଁ ମଞ୍ଜିର ସମସ୍ତେ ଖାଇବାକୁ ମଙ୍ଗେନି।
ହଁ ଆଜିକି ଆଇଁଷ କରିବାକୁ, ଆଜି ରବିବାର ତ ଇଏ ଖାଉନାହାନ୍ତି ଆଇଁଷ।
ଆଉ ରବବାରେ ଖାଉନ?
ଉମ ଇଏ ଖାଉନାହାନ୍ତି। ଆମେ ସବୁ ଖାଉଛୁ ମ।
ହଁ ସେସ ହଁ ହଁ ହଁ।
ଆଉ ହୁଁ। ଇଏଁ ଆଇଁଷ ଖାଉ ନାହାନ୍ତି ଆଜି ଅ ସୂର୍ଯ୍ୟଙ୍କବାର ତ।
ହଁ ହଁ। ବହୁତ ଲୋକ ବି ରବବାରେ ଖାଉନାହାନ୍ତି।
ହଁ ଅଁ ରାତିକି ଖାଇବା ବି ଖାଇବାଟା କଣ କରା ହବ ଆଉ।
ଅଁ ହଁ। ହେଇ ତ ଜଣେ ନ ଖାଇଲେ ପୁଣି ତାଙ୍କ ପାଇଁ ଆହୁରି କଣ?
ହଁ ମୁଁ ତାଙ୍କୁ କହିଚ ଦେଇଚି ଆଡା ଆଣିବ ମାରି ଆଡେ ହଁ ଢିଅ ଗାଁ ଆମ ଏଇଠି ଢିଅ ଗାଁ ରେ ଭଲ ଚାଟ ହଉଚି!
ମିଳୁଛି ସବୁ ଏଠି?
ହଁ ସବୁ!
ଦିହ ଗାଁ ନା କଣ?
ନା
ହଁ ମୋ ନଣନ୍ଦ ଘରକୁ ଯାଉଛୁ
ତମ ନଣନ୍ଧ ଘର ଗାଁ କି।
କଙ୍କାଳ ସାହି।
ଏଇଠି ଓହୋ ଏଇଠି ତାହେଲେ ଭୈରବ କାଳ ସାଇ।
ଏବେ ବା ମଧ୍ୟ ଖଣ୍ଡରୁ ତ ମ ମଧ୍ୟଖଣ୍ଡରୁ ନନ୍ଦ ଆସିଲା ଆମ ଘରଟି କୂଅ ହେଲା ଗାଁରେ ବାପ ଘର
ଓହୋ ତମ ବାପଘର ପାଖରେ?
ହଁ ଆମ ଗାଁ ଟା ଏଇ ପାଖାପାଖି ଯଉ।
ହୁଁ ହଁ ତାହେଲେ ଆମ ଗାଁ ପାଖାପାଖି ଲୋକ ଆଉ, ଯେତେବେଳେ ଯିବା ଆମ ଘର ଟିକେ ଆସିବ।
ପାଖାପାଖି ହଁ ଆମେ ନଣନ୍ଦର ଯେ, ସେ ଏଇଠି ରହୁଛନ୍ତି ଭୁବନେଶ୍ୱରରେ।
ଓହୋ କହିଲି ଫୋନ କଥାହଉଛି ତ! କହିଲି ଫୋନ କଥା ହଉଚ ମନେ ରଖିଚତ ଫୋନ କଥା ହେଇ ସାରିଲା ପରେ ଭୁଲିଯିବ ଆଉ
ନାଇଁ ନାଇଁ ମୁଁ ଭୁଲିବିନି, ତମେ ହିଁ ଭୁଲି ଯିବ କଣ।
ହଁ ହଁ ମୁଁ ଯେତେବେଳେ ଯେ ଫୋନ କଲେ ତମ କଥା
ହଁ ନମ୍ବର ତ ଅଛି ନା!
ଉଁ ହୁଁ ଯେତେବେଳେ ଫ୍ରି ହବ, ସେତେବେଳେ କଲ୍ କରିବ!
କାଲି ଡିଉଟି ଲଗେଇଥିଲା ଏଠି କେତେ ସମୟ କଥା ହେଲା!
ହୁଁ। ସେ ତ କଣ ବାହାରକୁ ଯିବ ବାହାରି ବୋଲି କହୁଚି!
ତା ସ୍ୱାମୀ ବାହାରେ ରହିଛି, ଏଇଠି ସିଏ କଣ ପାଇଁ ରହିବ?
ହଁ ସିଏ ଯିବ ବୋଲି ତ କହୁଛେ ତା ସ୍ୱାମୀ ନେଲେ ସିନା ଯିବ।
ହଁ ସେଇଟା ବି ସତ କଥା।
ହୁଁ ମତେ କାଲି ଲଗେଇଥିଲା ନଟା ନା ସାଢ଼େ ନଟା ରାତି ଜେ ମୁଁ ତାକୁ ଆଉ କଲ୍ କରିନି। ଏଇ କଲ ଏରେ ତ ମତେ ଟାଇମ ହଉନି କାହାକୁ ଫୋନ କରିବାକୁ। ତା ବୋଉ ମତେ କହୁଛି ଥାଇ କି। ଏ ଝିଅ ତତେ କି ପଇସା ନିଶା ନଗୁଛି ଜେ ଫୋନ ଫାନ ଟିଏ କରୁନୁ। ମୁଁ କହିଲି ରହ କଲ ଟା ସରିଯାଉ ତାପରେ ଫୋନ କରିବୁ ଆଉ।
ହଁ
ହୁଁ ମୋ ମାମା କହୁଛି କି ଇନକମ କରୁଛ ଆଉ। କହିଲ ଟିକେ ଟାଇମ ହ ମୁଁ କହିଲି ର ଟାଇମ ହଉନି।
ଓହୋ
ଏଇ କଲେ ହିଁ ଟାଇମ ପଳଉଛି।
ଆରେ ଏଇଟାରେ ମୋଟରେ ମୋ ଆକାଉଣ୍ଟ ନମ୍ବର ଦେଲେ ହବ ନ ନା କଣ।
କଣ କହିଲ ହଁ?
ମୋ ଆକାଉଣ୍ଟ ନମ୍ବର ଦେଲେ ହବ?
ହଁ
ଓଁ ହୋ
ତମେ ଖୋଲିନ କି?
କଣ କହିଲ?
ମୁଁ ଯା ଆକାଉଣ୍ଟ ନମ୍ବର ଦେଲେ, ମୁଁ ତାଙ୍କ ଆକାଉଣ୍ଟ ଫୋନ ପେ ନମ୍ବର ଦେଇେଇଛି।
ହଁ ହବ ବା।
ମୁଁ କହିଲଲି ଫୋନ ପେ ନମ୍ବର ଦେଇଦେଲେ ମୁଁ ଯେତେବେଳେ ଚାହିଁବି ଉଠେଇ ପାରିବି। ଆଉ ମୋ ଆକାଉଣ୍ଟ ଦେଲେ ବ୍ୟାଙ୍କ କୁ ଯା ଉଠା ଏତେ କିଏ କରିବ। ହୁଁ ଉଁ ଆଉ କଣ ସବୁ ଜାଣିଛ?
କଣ ସେଇ ତ ଏଇ ଆଳୁ ବାଇଗଣ ଭଜା ହବ ଭଣ୍ଡା ଭଜା ହବ ମାଛ ଆଜି ଭଜା ହେଇଥିଲା ଏମିତି ସବୁ ଆଉ
ହଁ
ଆଉ ଭଣ୍ଡା କିଣା ହଉଛି ବା
କିଲୋ କେତେ?
କିଲୋ କେତେ ସେଇ ଭାଇନା ଆଣୁଛନ୍ତି
ହଁ ଅଁ
ପରିବା ଦାୟିତ୍ୱ ତାଙ୍କର
ହଁ ଇଆଡ଼େ ଆମ ମାହାଳିଆ ଗାଁରେ ଯାହାହେଲେ ବାରିପଟେ ଗୋଟେ ଗଛ ଥିବ ଲଗେଇଦବ ଖାଇଦବ
ହଁ ବାଡିରେ ତ ଏବେ ଆମର ଶାଶୁ ଘର କଣ ବାପଘରେ ବି ଢେର ଭଣ୍ଡା
ହୁଁ ପଠଉନାହାନ୍ତି
ଆଉ ଯେତେବେଳେ ଆସିଲେ ଆଣୁଛନ୍ତି ଆଉ
ହଁ ହଁ ଆଉ କଣ ପିଠା ଜାଣିଛ ଏବେ ରଥଯାତ୍ରାରେ କଣ କରିବ ପିଠା?
ରଥଯାତ୍ରରେ ହେଇ ଚକୁଳି ହବ
ହୁଁ
ଆଉ ନଡିଆ ଦେଇସନ୍ତି ମୋ ଶାଶୁ କାକାରା କରିବି ଆଉ
ହୁଁ ତମ କାକରା ଆସୁଛି
ହଁ ମୋତେ କାକରା ଆସୁଛି
ତମ ନଡିଆ ଗଛ ଅଛି କି?
ହଁ ମୋ ଶାଶୁଘରେ ଦିଟା ଗଛ ଫୁଲ ଫୁଲ ଆ-
ଓହୋ ତମେ ବାହାର ଏରିଆକୁ ଯାଇନ ବୁଲି
ନାଇଁ ଯାଇଥିଲି ଖାଲି ହୀରାକୁଦ ଡ୍ୟାମ ପଟେ ଆଉ ଯାଇନି କୁଆଡେ ହଁ ଯାଇଥିଲୁ ବା
ଘଣ୍ଟେଶ୍ୱରୀ ଆଉ ହୀରାକୁଦୁ ହୁମା ଧୁମା ହୁମା ଦୁମା
ସେଇଟା କୁଆଡେ
ଏଇ ପାଖାପାଖି ଏଇ ଯୋଉ ସବୁ ବଙ୍କା ଗଛ ବଙ୍କା ମନ୍ଦିର ବଙ୍କା ଆଉ କଟକ କଟକ ଧବଳେଶ୍ଵର ଦେଖିଛ
ନା
ହୁଁ ପାଖାପାଖି ରହିଛ ଯାଇନା କେତେବେଳେ ଆଉ
କଟକ ଯାଇଛି ହେଲେ ଦେଖିନି
ଆଉ ସାଲେପୁର ରସଗୋଲା ଖାଇଛ ନା ନାଇଁ
ସାଲେପୁର ରସଗୋଲା ନା
ହଁ ଏଇ ପାଖାରେ
ଆମର ନୟାଗଡ଼ରେ ଛେନାପୋଡ଼
ହଁ ଆମର ନୟାଗଡ଼ ତ ଛେନା ପୋଡ
ହଁ
ହୁଁ ଏ ଛେନା ଛେନାପୋଡ ଖିଆ ହେଇଛି କିନ୍ତୁ ନୟାଗଡ଼ ଛେନାପୋଡ କହନ୍ତି ନୟାଗଡ଼ରୁ କେତେବେଳେ ଖିଆ ହେଇନି
ହଁ ସେଇ ତ
ହଁ ଗୋଟେ ଥର ନୟାଗଡ଼ ଗଲେ ଟେଷ୍ଟ କରିବା ଦେଖିବା ଛେନାପୋଡ କୋଉଥିପାଇଁ ଫେମସ
ଆମେ ଯେତେବେଳେ ଥିଲୁ ସେ ଘରଠି ଏ ନିଅନ୍ତି ଛେନାପଡ ହେରିକା
ହୁଁ
ମୁଁ କହିବି ମିଠା ଜିନିଷ ଏତେ ଆଣନା ନା ଥରେ ଟିକେ ଖାଅ ସେଆ ମିଠେ ଜିନିଷ ଜା ଆଣ ନା।
ହୁଁ।
ଏବେ ଗାଁକୁ ଯାଇଥିଲେ?
ହୁଁ।
ଗାଁକୁ ଯାଇଥିଲେ ତାଡ଼ିଆ ଦୋଉଥିଲେ ଯେ ସିଏ ନାଇଁ କଲେଗଲେ ଆଉ ମିଠା ତ ଖାଉ ନା।
ହଁ ଖାନା ନେଇକି ଯିବେ ବାହାରି କି ଆଉ ଯାହା ସିଏ ଯାହା ଖାଉଛନ୍ତି ଭଲ ପାଉଛନ୍ତି ସେୟା ନେଇଯିବେ କଣ ପଚାରିକି ଫଳ ହରିକା ଯାହା ନେଲେ ସେ ଟିକେ ଖାଇବେ ବୟସ କଲାଣି ନା।
ହୁଁ ହୁଁ। ଫଳ ଏବେ ମୋ ଶାଶୁ ପାଇଁ ଫଳମୂଳ ସବୁ କଦଳୀ ଅଙ୍ଗୁର ସେଉ ଆମ୍ବ ଭି ନେଇଯାଇଥିଲେ।
ହଁ।
ମୁଁ ଯେତବେଳେ ଗଲେ ନେଇ ଦଉ
ହଁ ଆ ବାପା ମା ବଞ୍ଚିଥିଲା ଯାଙ୍କେ ତୁ ତାହେଲେ ବାପା ମା।
ହଁ ହଁ ନାଇଁ ସ
ହଁ।
ଆମ ଗାଁ ଯା ମୁଁ ଆମ ଗାଁ କ ଏବେ ଯାଇନି କେତେ ଦିନ ହେଲା।
ହଁ।
ଯାଇଥିଲି ସେଇ ମାର୍ଗଶିର ମାସରେ ତ ଆଉ।
ହଁ।
ଶାଶୁଘର ଟିକେ ଯାଇଥିଲି ଶାଶୁ ଘର ଠୁ ଗାଁ ଟିକି ସେପଟେ ଯାଇକି ପଳେଇ ଆସଥିଲି।
ହଁ ହୋଉ ଆଉ।
ଯାଇନି ଆଉ।
ଓ ହଉ ହଉ ରଖିଦୋଉଚି ଆଉ।
ହଉ ହଉ। ଆଉ